ହଁ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ ଭାଇ। କୁହନ୍ତୁ?
ଭାଇ କଣ କରୁଚ?
ଭାଇ ବସିଚି ଆଉ କଣ କରିପାରିବା ଆମେ।
ମୁଁ କହିଲି କି ସମ ପୁର୍ବୁରୁ କଥା ହଉଥିଲେ ଯେ ଅନୁଭୂତି ବିଷୟରେ କଥା ହେବା ପାଇଁ ଚାହୁଥିଲି କିନ୍ତୁ କଥା ହେଇପାରିଲିନି। ଦୁର୍ଭାଗ୍ୟବଶତ ବଧେ କିଛି ଅସୁବିଧା ହେଲା ତ ଏବେ ଚାହିଁଲେ କଥା ହେଇପାରିବା?
ଆଜ୍ଞା ଆଜ୍ଞା।
ଆ ନିଶ୍ଚୟ ତାହେଲେ କୁହନ୍ତୁ କଣ ଅନୁଭୂତି ଅଛି ଆପଣଙ୍କର ମହାପ୍ରଭୁଙ୍କୁ ନେଇକି?
ମୋର ବହୁତ ସାରା ଅଁ ଅନୁଭୂତି ଅଛି। ଆଉ କଣ ଏମିତି ତ ଭଗବାନ କରିଚନ୍ତି ଭଲ ଅନୁଭୂ ତି ସ ଦେଇଚନ୍ତି ଦେଖାଯାଉ ସେ ସେଇ ସ୍ୱପ୍ନଟି ମୋର ପୂରଣ ହଉଚି କି ନାଇଁ।
ଆଚ୍ଛା ସେ ବାନ୍ଧବୀଙ୍କୁ ଆପଣ ନିଜର କରିବାକୁ ଚାହୁଁଚନ୍ତି ସେ ଅନୁଭୂତିଟି।
ଆଜ୍ଞା ଆଜ୍ଞା।
ଆଚ୍ଛା। ତାହାଲେ ତାକୁ ଛାଡିକି ଆଉ କିଛି ଅନୁଭୂତ ଅଛି? ଏବେ ଯୋଉ ଯାଇଥିଲେ ରୁକ୍ମଣୀ ହରଣ ଏକାଦଶୀ କହୁଥିଲେ ସେଦିନ କିଛି ଅନୁଭୂତି ହେଇଚି?
ଏଇଦିନ ବହୁତ ବଡ ଅନୁଭୂତି ଗୋଟେ ହେଇଚି। ଯୋଉଥିପାଇଁ କି ମୁଁ ଆମିଷ ଖାଇବା ଛାଡି ଦେଇଚି।
ସତରେ?
ଆଜ୍ଞା।
ଆଗରୁ ଆମିଷ ଖାଉଥିଲେ ଆପଣ?
ଆଜ୍ଞା ଆଜ୍ଞା।
ଆଛା ମାନେ କଣ ପାଇଁ ଆମିଷ କଣ ପାଇଁ ଛାଡିଲେ ମାନେ କଣ ଟା ହେଲା କି ସେଦିନ?
ସେଦିନ ଜଣେ ଅ ବୁଢୀ ମା ତିନି ଜଣ ଆସି ବସିଲେ ବହୁତ ସାରା କଥା କହିଲେ ଜୀବନ ଉପରେ। ବହୁତ ସାରା କଥା କହିଲେ ଯୋଉଥିପାଇଁ ଅଁ ମୁଁ ଭାବିଲି ଆ ଆମ ମାନେ କିଛିଟା ମତେ ଲାଗିଲା ହୃ ବୋଉକୁ ଲାଗିଲା ମୁଁ ଭଲ କାମ କରୁନାହିଁ। ସେଥିପାଇଁ ଆମିଷ ଖାଇବା ଛାଡି ଦେଇଛି।
ହ ଆଚ୍ଛା ଆଚ୍ଛା! ଭାଇ ବିଶ୍ୱାସ କରିବେ ଆମେ ବି ଯାଇଥିଲୁ ସେଦିନ ଆମ ସହିତ ବି ସେମିତି କିଛି ଘ ଘଟଣା ଘଟିଛି ଆମେ ମୁଁ ଆମ ଦୁଇ ସାଙ୍ଗ ବସିଥିଲୁ କୋଉଠି ଆମ ନିର୍ମାଳା ଖର ମହାପ୍ରଭୁ ପୂରଣ କଲୁ ସେବାନ କରିସାରିକି ବସିଥିଲୁ ଆମର ଉ କୋଉଠି କହିଲେ ନିଜଣ ତ ଉପବନରେ ବସିଥିଲୁ। ତ ସେଇ ଜାଗାରେ ତିନି ଜଣ ସ୍ତ୍ରୀ ଲୋକ ଆସିଥିଲେ ନା ଜଣେ ପ୍ରାୟ ତିନି ଜଣ ବୁଢୀ ମଣିଷ ଆସିଥିଲେ ଜଣେ ଧଳା ଲୁଗା ପିନ୍ଧିଛନ୍ତି ଆଉ ଜଣେ କଳା ନାଲି ମିଶା ଲୁଗା ବିନ୍ଧିଛନ୍ତି ଆଉ ଜଣେ ନାଲି ଲୁଗା ପିନ୍ଧିଛନ୍ତି। ତ ତା ଭିତରୁ ଯିଏ ବିଧବା ହେଇକି ଯୋଉ ଲୋକ ଧଳା ଲୁଗା ପିନ୍ଧିଥିଲେ ସିଏ ଏତେ ତ କଥା କହୁଥିଲେ ଏତ ବ୍ରହ୍ମଜ୍ଞାନ କଥା କହୁଥିଲେ ଯେ ମାନେ ତମେ ବିଶ୍ୱାସ ବି କରିବନି ସେ ଏମିତିଆ କଥା କହୁଥିଲେ କିନ୍ତୁ ଯିଏ କଳା ଲୋକ ପିନ୍ଧୁଥିଲେ ସିଏ ତାଙ୍କ ଅ କହୁଥିଲେ କି କାହିଁ ଏମାନଙ୍କ କଥା କହୁଛୁ? ଏମାନେ ସବୁ ତ ଫୋନ ରେ ବ୍ୟସ୍ତ ତ ଆଉ ଏମାନେ କଣ ଜାଣିବେ ଏ ସବୁ ତତ୍ତ୍ୱ କଥାକୁ ନେଇକି? ମାନେ ଯୋଉ କହନ୍ତିନି କାଲା ଆଗରେ ମୂଳା ଚଳେଇବା ଯୁ ଉ ଗୋଟେ ଢଗ ଅଛି ତ ସେ ସୋ ସମ୍ପୂର୍ଣ୍ଣ ନ କହିକି। କହିଲା ଆଙ୍କର ଏକ ମୂଳ ଚୁବଉଛୁ ସେଇ କଥା କହିଲେ। ଏ ତାପରେ ଆଉ ଜଣେ ସ୍ତ୍ରୀ ଲୋକ ଥିଲେ ସେ ସେମିତି ଗୋଟେ ଲକ୍ଷ୍ମୀ କଥା କହିଲା ସ ସେମିତି ଗଲେ ତ ଆମକୁ ଲାଗିଲା କି ସତ ଯେମିତି ସିଏ ମହାକାଳୀ, ମହାଲକ୍ଷ୍ମୀ, ମହା ସରସ୍ଵତୀ ତିନି ଜଣ ଠାକୁରାଣୀ ଆଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ କି ଆମ ସହିତ କିଛିଟା ଅନୁଭୂତି ଆଉ କିଛି କଥାବାର୍ତ୍ତା ହେଇକି ଯାଇଛନ୍ତି। ଆଉ ତା ଭିତରେ ଯ ତା ଭିତରୁ ଜଣଙ୍କର ଯେତେବେଳେ ଗଲାବେଳକୁ ମୁଣ୍ଡରେ ହାତ ମାରିକି ଗଲେ ତ ସେ ସମୟରେ ବି ଉଁ ଯାହାକୁ ଭାବୁଥିଲୁ ମହାଲକ୍ଷ୍ମୀ ବୋଲିକି ତାଙ୍କ ହାତର ସ୍ପର୍ଶ ବି ବହୁତ ବାସ୍ନା ବି ହଉଥିଲା ଜୋରସେ। ଆଉ କଣ କହିବ ଭାଇ ସେଦିନର ଅନୁଭୂତି।
ବହୁତ ବଢିଆ ଅନୁଭୂତି ଆପଣ ପାଇଛନ୍ତି।
ତ
ଭାଗ୍ୟ ଥିଲେ ଏମିତିଆ ଅନୁଭୂତି ମିଳିବ।
ନିଶ୍ଚୟ ନିଶ୍ଚୟ ଭାଇ।
ଏ ସେ ଦିନକୁ ସାରା ଆ ଦେବାଦେବୀ ଆସିଥିବେ ମନ୍ଦିରକୁ ଯାହାର ଅନୁଭୂତି ଆମେ ପାଇଚେ ଉମ ମହାଲକ୍ଷ୍ମୀ, ମହା ସରସ୍ଵତୀ, ମହାକାଳୀଙ୍କ ଠାରୁ।
ନିଶ୍ଚୟ ନିଶ୍ଚୟ। ଆପଣ ବି ସେ ତିନି ଜଣଙ୍କୁ ବେ ବେ ଭେଟ ହେଇଥିଲେ?
ଆଜ୍ଞା ଆଜ୍ଞା।
ଆପଣ କୋଉଠି କୋଉଠି ଦେଖାଥିଲେ ତାଙ୍କ ତାଙ୍କ ତାଙ୍କ ସହିତ?
ମୁଁ ଆଜ୍ଞ ସେଇ ନିର୍ମାଲ୍ୟ ଖଳା ଟିକେ ଆଗକୁ।
ଆ ସେ ଯୋଉ ବଗିଚା ଅଛି? ତ ନିର୍ମା ନୀଳାଚଳକୁ ଉପବନ। ଆରେ ଭାଇ ଆମେ ବି ତ ସେଇଠି ଥିଲୁ। ଆପଣ ଆପଣ ବି ସେଇଠି ଥିଲେ କି?
ଆଜ୍ଞା ଆଜ୍ଞା ମୁଁ ବି ସେଇଠି ଥିଲି।
ତାହେଲେ ମୁଁ ପାଖରେ ଥାଇକି ଆପଣଙ୍କୁ ଚିହ୍ନିପାରଲି ଜାଣିପାରଲିନି ଆମେ ସେ ପାଖାପାଖି ଥିଲେ କିନ୍ତୁ ଦେଖାବା ହେଇପାରଲେନି।
ଯାହା ହୋଉ ଆଜି କଥା ହଉଚେ ସେଥିପାଇଁ।
ହଁ ବୋଧେ। ନିଶ୍ଚୟ ନିଶ୍ଚୟ ଭଗବାନ ବୋଧେ ଏକାଠି କରିବା ପାଇଁ କି ଗୋଟେ ବାଟ ଦେଖେଇଚନ୍ତି ଆଉ।
ଆଜ୍ଞା ଆଜ୍ଞା।
ହୁଁ ଆଉ ଭାଇ ସାରଳା ମନ୍ଦିର କେବେ ଯାଇଚନ୍ତି?
ସାରଳା ମନ୍ଦିର ବହୁତ ଥର ଯାଇଚି ଆ। ଆ ମାନେ ପରିବାର ସଇତ ଲୋକଙ୍କ ସଇତ ଯାଇଚି ବହୁତ ଥର। ବହୁତଥର ମାନେ। ଏମତି କେତେଳେ ଟାଇମ ମିଲଲେ ବାପା ମାମାଙ୍କ ସ ସଇତ ଭଉଣୀଙ୍କ ସଇତ ଯାଇଚି ଗୋଟେ ଦିଥର ଯାଇଚି।
ଆଜ୍ଞା ଆଜ୍ଞା।
ବହୁତ ଭଲ ଆ ଉଁ ଭାବପୂର୍ଣ୍ଣ ଜାଗାରେ।
କେବେ ମାଆଙ୍କ ଗର୍ଭଗୃହକୁ କେବେ ଯାଇଚୁ ଭିତରକୁ ଯାଇ ଯାଇଚନ୍ତି ନା ଯାଇନାହାନ୍ତି?
ନା ନା ସେ ସୋଭାଗ୍ୟ ମତେ ପ୍ରାପ୍ତ ହେଇନାହିଁ।
ଆଚ୍ଛା ତାମାନେ କୋଭିଡ ପରେ ଆପଣ ବୋଧେ ଯାଇଛନ୍ତି। କୋଭିଡ ପୂର୍ବରୁ ତ ଭିତରକୁ ବଗବାନଙ୍କୁ ନଥିଲା। ଏବେ କିନ୍ତୁ ଅନୁମତି ନାହିଁ। ଏବେ କିନ୍ତୁ କାକଟପୁର ମଙ୍ଗଳା ମନ୍ଦିରରେ ଗର୍ଭଗୃହକୁ ପସି ପାରିବ।
ଆଜ୍ଞା ଆଜ୍ଞା ଆପଣ କଣ ଆଜ୍ଞା
ମୁଁ କଇଲି ମଙ୍ଗଳା ମନ୍ଦିରକୁ ଜାଇ ଯାଇଚନ୍ତି ନା ଯ ଯାଇନାହାନ୍ତି?
କାକଟପୁର ମାଙ୍କ ପାଖକୁ ହଁ ଯାଇଚି ବହୁଥର ଯାଇଚି। ବହୁତ ଥର ମାନେ ସେଇ ସେମ ସେନ୍ତା ଦି ତିନି ଥର ଯାଇଛି ଦି ଥର କଟ ପରୀକ୍ଷା ଯାଇଚି। ସ୍କୁଲ ଟାଇମରେ ସ୍କ କୁ ଏ ବିଦ୍ୟାଳୟରେ ପଢିଲା ଟାଇମରେ ଯାଇଚି ପିକନିକ। ଯାଇଚି।
ଆଚ୍ଛା ଆଚ୍ଛା। ନାଇଁ ଆମ ଘର କତରୁ ତ ଝଙ୍କଟ ସାରଳା ମନ୍ଦିର ହୋଉଚି ଚାଳିଶ କିଲୋମିଟର। ମୁଁ ପ୍ରାୟ ସମୟ ମାଆଙ୍କ କତିିକି ଯାଏ। ତ ସେଠି ଗଲେ ମତେ କଣ କାହିଁକି କେଜାଣି ଗୋଟେ ଆତି ଆପଣାର ଲାଗେ। ଯଦି ଆମ ଘରେ ରହିଲେ ନିଜର ଲାଗେ। ମନ୍ଦିର ଟା ପୁରା ନିଜର ଲାଗେ। ମାନେ ମାଙ୍କର ଯେତେ ଭୋଗଥିବ ସବୁ ଦିଅନ୍ତି ଭୋଗ ଖାଏ। ବସେ ତାଙ୍କୁ ଦର୍ଶନ କରେ। ଆଉ ଯେତେ ଭିଡଥିଲେ ବି ଆମ ପାଇଁ କି ମାନେ ମା ଠାକୁରାଣୀ କଣ କୃପା କରେ। ସେଦିନ ସେ ଭଲସେ ଦର୍ଶନଯି ଭିଡ ଭିତରେ କେପ ବସିକି ଦର୍ଶନ କରନୁ ଫାଙ୍କାରେ ଯାଇ କି ତାକୁ ଯାଇ ଦର୍ଶନ କରୁ। କେହି ବି ଅ ମାନେ ଇଏ କରନ୍ତିନି।
ମାଙ୍କର ଆଶୀର୍ବାଦଟେ ଅଛି ଆପଣଙ୍କ ଉପରେ ଭଲ କଥା।
ତାପରେ ଆଉ ଗୋଟେ ଜିନିଷ ହେଲା କଣ ନା ତା ଆମ ସେଇପଟେ ଗଲେ ସାରଳା ମନ୍ଦିର ପାଖରୁ ଆମ ଘର ଯେତିକି ବାଟ। ସେଉଠୁ କାକଟପୁରୁ ମଙ୍ଗଳପୁର ସେତିକି ବାଟ। ତ ସେଇପଟେ ଗାଁ ବାଟ ଅଛି ପଶିଗଲେ। ଯାଇଁକି ନଈ ପାର ହେଇଗଲା ପରେ କାକଟପୁରୁ ମଙ୍ଗଳା ମନ୍ଦିର ପାଖରେ ବାହାରି ଯାଉ। ସେଠି ବି ଜଣେ ଭାଇନା ଆମର ଚିହ୍ନା ଅଛନ୍ତି। ମୁଁ ମନ୍ଦିର ଯିବା ପୂର୍ବରୁ ମାନେ ଯେବେ କାକୁଟପୁର ମଙ୍ଗଳା ମନ୍ଦିର ଯାଇନ ଯାଇ ନଥିଲି ତା ପୂର୍ବରୁ ସିଏ ମୋର ଚିହ୍ନା ପରିଚୟ ଅଛନ୍ତି। ପ୍ରତିଦିନ ମାଙ୍କ ବେଶ ଫଟୋ ଛାଡନ୍ତି ଆଉ ସେ ବି ବହୁତ ମାନେ ବଢିଆ ଜଣେ ଲୋକ। ଯାଇ ପହଞ୍ଚିଯିବ ସେ କେବେ ବି ମାନେ ଦକ୍ଷିଣା ମୋତୁ ନିଅନ୍ତିନି। କହିବେ କି ନାଇଁ ନାଇଁ ତମେ ଆମ ଅତିଥି ତମକରୁ ଦକ୍ଷୀଣା କଣ ନେବୁ ଓଲଟି ଆମକୁ ଚର୍ଚ୍ଚା କରି କି ଛାଡିବେ। ସେଥିପାଇଁ କି ମୁଁ କଣ କରେ ନା ଶାରଳା ମନ୍ଦିର ଦେଇ ଯାଇଥିବି ବାହାରିଲା ବେଳକୁ ଶାରଳ ମନ୍ଦିର ହେଇଯାଇଥିବି ତ ମାଙ୍କ ମନ୍ଦିରରୁ ମାଆଙ୍କର କିଛି କୋ ଭୋଗ ଧରିନିଏ ନେଇକି ପଳାଏ ତ ଯୋଉ ଯୋଉ କିଛି ରଖାତ ଦିଏ। ତା ପରେ ଭୋଗ ହରିକା ଦେଇକି ଆସେ।
ଭଲ କଥା।
ହୁଁ
ଆଉ ଆମେ କେବେ ଗଲେ ଆମକୁ ଟିକେ ଦର୍ଶନ କରାଇଦେବେ?
ଆଉ ନିଶ୍ଚୟ ନିଶ୍ଚୟ କେବେ ଆସନ୍ତୁ ସାଙ୍ଗ ହେଇକି ମିଶିକି ଯିବା। ଶରଳା ମନ୍ଦିର ଯିବା ନାଇଁ ତ ଏଇଠୁ ଭୁବନେଶ୍ୱରରେ ତ ରହୁଛି ମୁଁ ବି ଭୁବନେଶ୍ୱରରେ ରହୁଛି। ଯଦି ଦେଖା କେବେ ହୁଏ ତାହେଲେ ଆମେ କାକଟୁ ମଙ୍ଗଳା ମନ୍ଦିର ହେଇ ଯିବା ସେଠି ସେବାୟତ ମାନେ ଅଛନ୍ତି ଆରାମ୍ ସେ ଯେତେବେଳେ ଭାଇନାଙ୍କ ପାଳି ଥିବ ସେଇ ସମୟରେ ଗଲେ ପ୍ରସାଦ ହରିକା ମାଗଣା ରେ ବି ମିଳିବ। ଆଳତୀ ପ୍ରସାଦ ପାଇବ ଗର୍ଭଗୁରୁକୁ ଯିବ ମାଆଙ୍କର ଅଙ୍ଗ ଲାଗି ମାଳ ଦେବେ ଚନ୍ଦନ ଦେବେ। ଅ ମାଙ୍କର ଲୁଗା ଓଢଣି ବି ଦେବେ ଯାହା କହିବ ସେଠିକି ସବୁ ଜିନିଷ ମିଳିବ।
କେବେ କୁହନ୍ତୁ ଆପଣ କୁହନ୍ତୁ କେବେ ଆମେ ବାହାରିବା ଯିବା।
ନିଶ୍ଚୟ ନିଶ୍ଚୟ। କାହିଁନା ସେ ସୌଭାଗ୍ୟ ତ ମତେ ଭାଇ ବହୁତ ଭଲ ଲାଗେ କାଇଁକିନା ଆମର ଯେତେବେଳେ ସାରଳା ମନ୍ଦିରରେ ବି ଯୋଉ ତମ ସେବାୟତ ଅଛନ୍ତି ଭାଇନା ତାଙ୍କର ଯେବେ ପାଳି ଥାଏ ସେ ସମୟରେ ବି ଆମେ ଯେବେ ଯାଉ ଆମ ଭୋଗ ହେରିକା ଖାଉ ବିନା ମୂଲ୍ୟରେ। ମାନେ ପଇସା କେହି ବି ନିଅନ୍ତିନି ସେଠି ତାଙ୍କର ନୁହେଁ କେବଳ ଚିହ୍ନା ପରିଚୟ ଯେତଳୁ ଭାଇନା ନଥିଲେ ମାନେ ଅଛନ୍ତି ତାଙ୍କ ପାଳି ଥିଲା ବେଳେ ବି ପଇସା କେହି ନିଅନ୍ତି ଅଧିକ। କେମିତି କାଁ ଭାଁ ପଇସା ତ ଦେଇ ଖାଉ ନାଇଁ ତ ଅନ୍ୟବେଳେ ମାଗଣାରେ ବି ମିଳିଯାଏ ପ୍ରସାଦ ମାଙ୍କ କୃପା ଟିକେ ଅଛି ଆଉ ଭୋଗ ଫୋଗ ଘରକୁ ନେଇକି ଆସେ। ଆଉ ଯେବେ ମା କତିକି ଯାଇଛି କେବେ ଖାଲି ହାତରେ ଫେରିନି ଏଇ ଗୋଟେ କଥା ମୁଁ ସେଦିନ ଯାଇଥିଲୁ ଯୋଉ ଦିନ ଯାଇଥିଲୁ ପୁରୀ ଯାଇଥିଲୁ ବାଟମଙ୍ଗଳା ହା ପହଞ୍ଚିବାରୁ ମାଙ୍କ ପାଖରେ ସନ୍ଧ୍ୟା ଆଳତୀ ହୋଉଥାଏ ତ ଆଳତୀ ସଇଲା ଆଳତୀ ପାଇଲୁ ଆଗରେ ଭୋଗ ଗୋଟେ ଥାଳିରେ ବଡା ହେଇକି ଥୁଆ ହୋଇଥାଏ ମତେ ଟିକେ ମାଙ୍କ ଭୋଗ ଦେଖି ଲୋଭ ହେଲା ମୁଁ କହିଲି ମା ଟିକେ ଭୋଗ ଦଅନ୍ତୁନୁ ପାଇକି ଯାଆନ୍ତି। ତ ସାଙ୍ଗ ସାଙ୍ଗେ ଭୋଗ ନେଇକି ଗଲେ ସେ ଘରକୁ ମୁଁ କହିଲି ଯାଉଛି କହିବି ଟିକେ ଭୋଗ ଦେବେ ନେଇକି ପାଇକି ଯିବି ଆଉ। ତ ସେ କହିଲେ ଭୋଗ ସବୁ ବଣ୍ଟା ହବ ସବୁ ଅପେକ୍ଷା କରନ୍ତୁ ତ ସେଇଠି ଜଣେ ବୁଢ଼ୀ ମାଉସୀ କହିଲେ ମତେ ସେ ପଳେଇଯିବି ମତେ ଟିକେ ଉଖୁଡା ଦେ ଉଖୁଡା ପାଇକି ମୁଁ ପଳେଇବି। ଉଖୁଡା ଦବା ଭିତରେ ସେଠି ମା ମହାପ୍ରଭୁଙ୍କ ମହାପ୍ରସାଦ କିଛିଟା ଥିଲା। ତ ସେମାନେ କଣ କରିଥିଲେ ନା ସେ ମହାପ୍ରସାଦ କୁ ଉପରେ ଥମର୍ପଣ ହେଇଥିଲା ଥୁଆହେଇଥିଲା ବିରିି ପି ଠା ଆଉ ଗୋଟେ କଣ ଥୁଆହେଇଥିଲା ତ ଜଣଙ୍କୁ ସେ ସେ ଲଡୁ ମହାପ୍ରସଦ ଦେଲା ଭିତରେ ତ ମୁଁ ହାତ ଦେଖେଇଥିଲି ଥିଲି ଉଖୁଡା ପାଇଁକି ତ ମୋ ହାତକୁ ସେ ଫାଳେ ଗୋଟେ ବିରି ପିଠା ଦେଇଦେଲେ। ମୁଁ ତାପରେ ଭୋଗ ବି ପଛରେ ବି ମିଳିଲା। ମାନେ କଣ କହିବି ସେ ଭୋଗ ଅତି ଅମୃତ ମାନେ ମହାପ୍ରଭୁଙ୍କ ଜିନିଷ ମାଙ୍କୁ ଲାଗି ହେଲା ମାଆଙ୍କୁ ଲାଗିହେଲା ପରେ ଆମେ ପାଇଲେ। ତା ଠାରୁ ଆଉ ବଡ କଥା କଣ ଅଛି ଭାଇ।
ବୋହୁତୁ ବୋହୁତୁ ଆପଣଙ୍କ ସୌଭାଗ୍ୟ ବୋହୁତୁ। ଆପଣଙ୍କ ସହିତ କଥା ହେଇ ମୋ ସହ ଭାଗ୍ୟ ବି ବହୁତ ଭଲ।
ନାଇଁ ନାଇଁ ଭାଇ ଆପଣ ଆପଣଙ୍କ ପୂର୍ଣ୍ଣ ନାମ ଟା କଣ?
ସୌମ୍ୟ ରଞ୍ଜନ ପାଣିଗ୍ରାହୀ।
ଆଛା ଆପଣ ତ କୁଳଶ୍ରେଷ୍ଠ ବ୍ରାହ୍ମଣ କୂଳ ଜନ୍ମ ହେଇଚନ୍ତି। ଆପଣ ତ ଆମର ପୂଜ୍ୟ। ଆ ଆମ ସହିତ କଥା ହେଇକି ଆପଣଙ୍କର କଣ ସୌଭାଗ୍ୟ ହଉଚି? ଆମ ଆମେ ଆପଣଙ୍କ ସହିତ କଥା କଥା ହେଇକି ଆମର ଟିକେ ଉ ମାନେ ପୁଣ୍ୟ ବଢୁଚି ପାପ କ୍ଷୟ ହଉଚି।
ନା ନା ଆପଣଙ୍କ ପାଖରେ ଭଗବାନଙ୍କର ବହୁତ ସାରା ଆ ଭଲ ପାଇବା ଅଛି ସେଥିପାଇଁ ଆପଣଙ୍କୁ
ଦେଖ ଗୋଟେ ଜିନିଷ କୁହା ହୁଏ ଯେ ଯେ ମତେ ଦୃଢରେ ଭଜେ ତାହାର ମୁଁ ସମସ୍ତେ ବୁଝେ। ଯଦି ଭଗବାନଙ୍କୁ ଆମେ ଯୋଉ ଭଳି ଭାବରେ ଡାକିବା ଇଏ କରିବା ସିଏ ଆମକୁ ସେଇଭଳି ଭାବରେ ଦେଖିବେ। ଯଦି ଆମେ ମା ପୁଅ ସମ୍ପର୍କ ଭାବେ ଭାବିବା ତ ସେ ମା ପୁଅ ଭଳିଆ ଭାବ ବିବେ। ଯଦି ଜଗନ୍ନାଥଙ୍କ ବା ଜଣେ ସାଙ୍ଗ ଭଳିଆ ଜଣେ ବାପା କି ଗୁରୁଜନ ଭଳିଆ ଇଏ କରିବା ସେଇଭଳିଆ ଯଦି ମହାପ୍ରଭୁ ଭାବିଦବା ତ ସେ ଭଗବାନ ଆମେ ଭକ୍ତ। ଯଦି ଗୋଟେ ସାଙ୍ଗ ହିସାବରେ ହେଲେ ଗୋଟେ ସାଙ୍ଗକୁ ଯେମିତି ସିଏ ସାହାଯ୍ୟ କରନ୍ତି ସବୁବେଳେ ସେମିତି ସବୁବେଳେ ସେ ପାଖରେ ଥିବେ। ଯାହାର ଯେମନ୍ତ ନିଶ୍ଚୟ ନିଶ୍ଚୟ ଯାହାର ଯେମନ୍ତ ଭାବ ଦେଖି ନାବତା ଦିଏ ମୁଁ ସଳଖି।
ମୁଁ ଭଗବାନଙ୍କୁ ସେମତି ମହାପ୍ରଭୁଙ୍କୁ ସେମିତି ସାଙ୍ଗ ପରି ଭାବେ।
ନିଶ୍ଚୟ ନିଶ୍ଚୟ ଯାହା ହଉ। ଭାଇ ଆପଣଙ୍କହିତ କଥା ହେଇ ବହୁତ ଖୁସି ଲାଗିଲା ବହୁତ ଜାଣକୁ ପାଇଲି ଆଉ ଏବେ ଟିକେ କିଛି କାମ ଆସିଲାଣି ତ ମୁଁ ରହୁଚି ପୁଣି କେବେ ସମୟ ମିଳିଲେ କଥା ହବା। ରହୁଚି?
ଆଜ୍ଞା ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।